ହ୍ୟାଲୋ। ହ୍ୟାଲୋ।
ହ।
ହ୍ୟାଲୋ
ହ୍ୟାଲୋ।
ହଁ
ହଁ କୁହ
ହ୍ୟାଲୋ
ହଁ
ମୁଁ କହିଲି କଣ କରୁଥିଲ ମୁଁ କହିଲି କଣ କରୁଥିଲ?
ଥିଲି ତମେ କଣ କରୁଥିଲ?
ମୁଁ ଆଉ ଶୋଇକି ଉ ଉଠୁଛି।
ଆଉ ବ୍ରସ୍ କରିସାରିଲଣି?
ହଁ ରସ କରିକି ଖାଇସାରିଲାଣି।
ହ ଭଲ
ଆମର ସବୁଦିନ ଏତେବେଳ ଆମ ହା ମୁଁ ଏଇନା ଖାଇଛି ଜଳିଖିଆ ଖାଇଚି।
ହୁଁ ହୁଁ। କଣ ଗୋଟେ କହୁଥିଲ?
ହଁ ଆମର ଆମେ ସବୁ ସକାଳୁ ଉଠିକି ଏତ ବେଳୁ ଗାଧେଇକି ଆମେ ଖାଇସାରୁନ୍ତୁଣି। ଆଜି ଟିକେ ଆଇଁଷ ବାର ଟା ଅଛି ନା, ଟିକେ ଲେଟ ହବ ସେଇଥିପାଇଁ, ସେଥିପାଇଁ ଗାଧେଇନୁ ଆଉ।
ହଁ ହଁ। ଭଲ ତାହେଲେ ଆଉ।
ହଁ ଅଁ
ଆଉ ଖରା କେମତି ହେଇଥିଲା? ତମ ଆଡେ।
ହଁ ଆମର କେତେବେଳୁ ବି ମାନେ ଖରା ଆସିଲାଣି, ଆଉ ଆଗୁକୁ ତ ବର୍ଷା ବର୍ଷା ଋତୁ ଆସୁଛି। ତମ ଆଡେ ବର୍ଷା ଋତୁରେ କଣ କେମିତି ମାନେ ଫସଲ କରାଯାଏ?
ହଁ-ଅଁ, ଫସଲ ହୁଏ ବର୍ଷା ଋତୁ ରେ ବନ୍ଧାକୋବି ବୋଧେ ଏ ଶରୀ କିଛି ନାଇ। ହଁ ଆମର ଫସଲ ହୁଏ ଯେ ବାକି କଣ କଣ ହୁଏ ମୋର ଟିକେ ମନେ ପଡୁନି। ବର୍ଷା ଋତୁରେ।
ତମ ଆଡ଼େ?
ଆମ ଆଡ଼େ ହଁ ବର୍ଷା ଋତୁରେ ସବୁ ଧାନ ଚାଷ ହାରିକା କରାଯାଏ, ମୁଗ ଚାଷ କରାଯାଏ। ତାପରେ ବର୍ଷ ଋତୁ ଟା ମତେ ତ ଭଲ ଲାଗେ କାହିଁକି ନା, ବର୍ଷା ଋତୁରେ ଆମେ ସ୍କୁଲ ଯିବାକୁ ବାହାରିଥିବୁ ମାନେ ବର୍ଷା ବହୁତ ଯୋରେ ହବ ଆମେ କହିବା ଆଜି ସ୍କୁଲ ଛୁ କରିବୁ ବର୍ଷା ହଉଛି ଯିବୁନି, କିନ୍ତୁ ଠିକ ସ୍କୁଲ ଗଲା ଟାଇମ ରେ ବର୍ଷା ଛାଡିଯିବ। ବୋହୁତ ହଇରାଣ, କିନ୍ତୁ ବି ମାନେ ସ୍କୁଲରେ ଯେତେବେଳେ ଥିବୁ, ବର୍ଷା ହୁଏ ଆମର ସେତେବେଳେ ବୋହୁତ ମାନେ ଖୁସି। ମାନେ କ୍ଲାସ ହୁଏନି ସାଙ୍ଗ ମାନଙ୍କ ସହିତ ବର୍ଷା ରେ ଓ ମାଡ ବି ଖାଇଚି ସେ ବର୍ଷା ରେ ଓଦା ହବା ପାଇଁ। ଆମେ ବର୍ଷା ଋତୁରେ ମାନେ ସବୁ ଗଛ, ଏ ଫୁଲ ବିଭିନ୍ନ ପ୍ରକାର ଫୁଲ ସବୁ ଅଧିକାଂଶ ବର୍ଷା ଋତୁରେ ହୁଏ। ମାନେ ଫଳ ବି ପରିବା ଚାଷ ବି କରାଯାଏ ବର୍ଷାଋତୁରେ। ତମ ସେପଟ ଟା କେମିତି ଭ ଲାଗେ?
ମତେ ବର୍ଷା ଋତୁ ଭଲ ଲାଗେ ଯେ, କିନ୍ତୁ ଯୋଉ ଘଡଘଡି ମାରେ ମତେ ଡର ଲାଗେ। ଆ ହ ତମେ ଏମିତି ଠକ ମାର ସବୁ?
ଠକ କଅଁ, ସ୍କୁଲ ଯିବୁନି
ଆଚ୍ଛା ତମେ ସକାଳୁ ଉଠିଯାଅ?
ହଁଅଅ ଆମେ ଏଠି ସବୁ ମାନେ ସକାଳୁ ଉଠିକି ଗାଧେଇକି ଖାଇସାରୁ ପୁରା ମାନେ ଛଅ ସାତଟା ଭିତରେ ଆମର ଗାଧୁଆ ଖିଆ ସବୁ ସରିଯାଏ।
ମୁଁ କିନ୍ତୁ ସକାଳୁ ଉଠିକି ପ୍ରାର୍ଥନା କରିଦେଇ କେମିତି ଆଉଥରେ ଶୋଇବି, ସେଇ ଚିନ୍ତା। ଶୋଇକି ତାପରେ ଆଠଟା ସାଢେଆଠଟା ବେଳକୁ ଉଠେ।
ଆଠଟା ସାଢେଆଠଟା ତମେ ପାର୍ଥନା କରନି ଡ୍ରେସ ବଦଳାଅ ନା ସେଇ ଡ୍ରେସରେ ବି କରିଦିଅ?
ନାଇଁ ଡ୍ରେସ୍ ବଦଳେଇକିି କରେ।
ଆଛାଆ, ସକାଳୁ ସେଟା ମାନେ ଉଠିଲା ପରେ ପ୍ରାର୍ଥନା ପାଇଁ ଆଉ ତାପରେ ସେଠୁ ଚେ ଶୋଇବାକୁ ଚେଷ୍ଟା କଲେ ନିଦ ହୁଏନି ଥରେ ନିଦ ଭାଙ୍ଗି ଗଲା ପରେ, ଆଉ ନିଦଟା ହୁଏନି।
ମୋର କିନ୍ତୁ ଓଲଟା ହୁଏ ଆଖିରେ ଆଖିଏ ନିଦ ଥାଏ କେମିତି ପ୍ରାର୍ଥନା ସରିଲା ମାନେ ଶୋଇିବି।
ତମୁକୁ ତାହେଲେ ଶୋଇବାକୁ ଅଧିକ ପସନ୍ଦ?
ହଁଅଁ ଏଠି ବସିଥିବି ବି ମୋର, ପିଲା ଏମିତି ବସ୍ ରାତିରେ ଏମିତି, ବାରଟା ଗୋଟେ ଦିଟା
ଏଁ, ଏତେ ରାତି ଏତେ କଣ କର କି?
ରୁମ ରେ? ଘରେ ଥିଲାବେଳେ ଜଲଦି ଶୋଇପଡେ, ଯେତେବେଳେ ବାହାରେ ରହେ ସେତେବେଳେ ମୋବାଇଲ୍ ଦେଖେ, ନହେଲେ ସାଙ୍ଗମାନଙ୍କ ସହିତ କଥା ହେଇ ହେଇଯାଏ ଆଉ। କାଲି ମୁଁ ଶୋଇବାକୁ ଯାଉଛି ମୋ ସାଙ୍ଗ କହୁଚି ନାଇଁ ତୁ ଯାନି ନାଇଁ ତୁ ଯାନି ହିଁହିଁ। ଏମିତି ଆଉ, କାଲି ସେଇଥି ଯୋଗୁ ଲେଟ୍ ହେଇଗଲା ସାଢେ ଗୋଟେ ପାଖାପାଖି
ଉଁ ସାଙ୍ଗସାଥି ମାନଙ୍କ ସହ ରହିଲେ ସେଇଟା ଗୋଟେ ଅଲଗା ମଜା
ହୁଁଉଁ ଆଉ ତମକୁ କଣ ସବୁ ଭଲ ଲାଗେ?
ମତେଏ, ମତେ ତ ଭଲ ଲାଗେ ମାନେ‌ଏମତି ଡ୍ରଇଂ କରିବାକୁ ଭଲ ଲାଗେ, ଲେଖିବାକୁ ମାନେ ଗପ ହଉ ଗୀତ ହଉ ଏମତି ଲେଖିବାକୁ ଭଲ ଲାଗେ
ଆଚ୍ଛାଆ
ହୁଁ ହୁଁ।
କେବେ କିଛି ଭାଗ ନେଇଛ ମାନେ ପ୍ରତିଯୋଗିତାରେ ଏଇ ଡ୍ରଇଂ କରିବାକୁ?
ହଁଅଅ ପ୍ରତିଯୋଗିତାରେ ତ ଭାଗ ନିଏ ସବୁବେଳେ କ୍ରିଏଟିଭ୍ ରାଇଟିଙ୍ଗଟା ତ ସବୁବେଳେ ଭାଗ ନିଏ କାହିଁକି ନା ମତେ ସବୁ ମାନେ ଭାବିକିଇଇ ନୂଆ ଜିନିଷ କିଛି ବାହାର କରିବାକୁ ମତେ ବହୁତ ଭଲ ଲାଗେ ସେଥିପାଇଁ କ୍ରିଏଟିଭ୍ ରାଇଟିଙ୍ଗଟା ମୋର ସବୁ ସବୁବେଳେ ମୁଁ ଭାଗ ନିିଏ, ତାପରେ ହେଠୁ ଖେଳଫେଳରେ ଭାଗ ନିଏ ମ୍ୟାଥ୍ ରେସ୍ ହେରିକା ମାନେ ଯୋଉଥିରେ ଭାଗ ନେଇଛି ସବୁଥିରେ ପ୍ରାଇଜ୍ ବି ମାନେ ଟ୍ରଫି ବି ପାଇଛି ସବୁଥିରେ
ତମ ଆଡେ ଟ୍ରଫି ଦିଅନ୍ତି, ସ୍କୁଲରେ?
ହଁ ଟ୍ରଫି ଦିଆଯାଏ ସାର୍ଟିଫିକେଟ୍ ଦିଆଯାଏ।
ଆମ ଗାଁରେ ଠକି ଦିଅନ୍ତି ଆମ ଗାଁ ସ୍କୁଲରେ, ଖାଲି ଖାତା ପେନ୍ ଧରେଇ ତିନି ଟଙ୍କିଆ ଖାତା ତିନି ଟଙ୍କିଆ ପେନ୍।
ହେହେହେ ଆମର କାଇଁ ଆମ ଆଡେ ଟ୍ରଫି ଦିଆଯାଏ ଆମ ସ୍କୁଲରେ ଟ୍ରଫି ଦିଆଯିବ ତା ସହିତ ସାର୍ଟିଫିକେଟ ଦିଆଯିବ ନହେଲେ ତାପରେ ମାନେ ହାଇସ୍କୁଲରେ ଟ୍ରଫି ମାଇନର ସ୍କୁଲରେ ଯେତେବେଳେ ସେତେବେଳେ ଟ୍ରଫି ଆଗରୁ ଦିଆଯାଉଥିଲା ତାପରେ ବି ମାନେ ଛୋଟମୋଟ ଯାହା କିଛି ହେଲେ ସେ ସେଥିରେ ମେଡାଲ ଦିଆଯାଉଥିଲା।
ଭଲ।
କଲେଜରେ ସେମିତି ମାନେ ଟ୍ରଫି କଲେଜରେ ବି ଟ୍ରଫି ଦିଆଯାଏ ସାର୍ଟିଫିକେଟ ଦିଆଯାଏ ଆମର କଲେଜରେ କହିବାକୁ ଗଲେ ମାସକୁ ଥରେ ନାଖେ ଏମିତି ମାନେ ପ୍ରୋଗ୍ରାମ୍ ହୁଏ ମା ଆଉ ପ୍ରତି ମାସରେ ଏମିତି ମାନେ ପ୍ରାଇଜ ଦିଆଯାଏ ଟ୍ରଫି ସାର୍ଟିଫିକେଟ୍।
ତମ କଲେଜ ମାନେ ଗମେଣ୍ଟ୍ ନା ପ୍ରାଇଭେଟ୍?
ଫିଫ୍ଟି ଫିପ୍ଟି। ଆମର ପୁରା ଗମେଣ୍ଟ୍ ନୁହଁ କି ପୁରା ପ୍ରାଇଭେଟ୍ ନୁହଁ।
ଭଲ।
ହଁ ଭଲ ନୁହେଁ ଆଉ କଣ ତମ କଲେଜ କଣ ଗମେଣ୍ଟ୍ ନା ପ୍ରାଇଭେଟ୍?
ଏବେ ମୁଁ ଗମେଣ୍ଟ କଲେଜରେ ପଢ଼ୁଛି।
ଆଚ୍ଛା
ଆଉ ତମ ଘରେ ସମସ୍ତେ ଉଠି ସାରିଲେଣି?
ହଁ ଆମ ଘର ମାନେ ଆମର ରାତି ଚାରଟାରୁ ସମସ୍ତେ ଉଠି ଯାଆନ୍ତି ଆମ ଗାଁଆରେ ବି, ମାନେ ରାତି ଚାରିଟା ରୁ ସମସ୍ତେ ଉଠିକି ଦାଣ୍ଡ ଝାଡୁ କରିୁଥିବେ।
ମୁଁ ବି ଗାଁଆରେ ଥିଲାବେଳେ ଜଲଦି ଉଠେ ରୁମକୁ ଆସେ। ଉଠିଲେ ଯଉଆକୁ ସେଇଆ ମୁଁ ଯେତେ ଶୋ ଉଠିବାକୁ ଯଦି ଚେଷ୍ଟା ବି କରିବି ଉଠିପାରେନି।
ଆଜ୍ଞା
ଏମିତି ତାହେଲେ କଥା ତମର
ହଁ ଆଉ ଟିକେ ଅଳସୁଆ ଗୁଣ ଟା ମୋଠି ଅଛି।
ଗୁଣ ଟା ଖରାପ ଗୁଣ ଟା ସେଟା ଛାଡିବାକୁ ପଡିବ
ଚେଷ୍ଟା କରୁଛି ଆଉ
ହଁ ଏବେ ସାଙ୍ଗସାଥିୀଙ୍କ ପାଖରେ ରହିଲେ ସମସ୍ତଙ୍କର ବି ସେଇଆ ହୁଏ ଯେ ଯେତେବେଳେ ଘରେ ରହିବ ସେତେବେଳେ ସେ ଅଭ୍ୟାସ ଟା ମାନେ ବଦଳିଯିବ ମାନେ ଘର ଲୋକଙ୍କ ସହିତ ଶୋଇବ ଘର ଲୋକଙ୍କ ସହିତ ଉଠିବ ଧୀରେ ଧୀରେ ଅଭ୍ୟାସ ହେଇଗଲେ ବଦଳିଯିବ
ଆଉ ବେଳେ ବେଳେ ରାତିର ଏ ମାନେ ମତେ ମାନେ ଡରେଇକି ଶୁଆଇ ଦିଅନ୍ତିନି
ସାଙ୍ଗ ମାନଙ୍କ ସାଥିରେ ରହିଲେ ତ ସେଇଆ ହିଁ ହବ ମାନେ ଥରେ ଥରେ ଏମତି କରେ ଏ ଆଜି ଶୋଇଲେ ଭୂତ ଆସିବ ଇଏ ଆସିବ ଏମିତି ମାନେ ଗୋଟେ ଡରେଇଦେବେ ମାନେ ଶୋଇଲେ ମାନେ ନିଦ ହଉଥିବ କିନ୍ତୁ ତମେ ଶୋଇପାରିବନି
ପରଦିନ କଣ ରାତିରେ ହେଇଛି। ମୋର ସାଙ୍ଗଟେ ଆ ମୋ ଆର ରୁମ ରୁ ଆସିକି ଝରକା ପାଖରେ ଠିଆ ହେଇକି ଅନେଇଛି ମତେ ଏମିତି ଡାକୁନି କିଛି ନାହିଁ। ଏମିତି ଅନେଇଛି ମତେ କଣ ଗୋଟେ ଅଲଗା ଲାଗିଲା ଯେ ମୁଁ ଉଠିକି ଝରକା କୁ ଅନେଇଲା ବେଳକୁ ସେ ମତେ ମତେ ଏମିତି ଅନେଇଚି ମିଞ୍ଜିମିଞ୍ଜି
ସାଙ୍ଗ ହଁ ଆମେ ତ ସବୁ ସେଇଆ ଆଉ
ଆଉ ମୋ ରୁମ ରେ ଯିଏ ରହୁଛି ମୋ ସହିତ ସେ ଗୋଟେ ଝାଡୁ ପକେଇକି ରାତିରେ ଶୋଉଛି। ଉଠୁଛି ବେଳେ ବେଳେ ଧାଡଉ ଧାଡଉ କି? ଉଠି ପଡୁଛି।
ତମେ ରୁମରେ ଗୋଟେ ରୁମରେ କେତେ ଜଣ ରହୁଛ କି?
ଗୋଟେ ରୁମ ରେ ଆମେ ଦି ଦି ଜଣ ରହୁଛୁ।
ଗୋଟି ରୁମ୍ ରେ ଦି ଜଣ
ହୁଁ
ଆମେ ରହୁଥିଲୁ ଗୋଟେ ରୁମ ରେ ଆମେ ନଅ ଜଣ ରହୁ।
ଆଉ ଭଲ
ହଁ ପୁଅ ପିଲାଙ୍କର ସେପଟା ଅଲଗା ଝିଅ ପିଲାଙ୍କର ଏପଟା ଅଲଗା ଝିଅ ପିଲା ଗୋଟେ ରୁ ରେ ନଅ ଜଣ ଏଗାର ଜଣ ଆମର ଏମିତି ରୁହନ୍ତି ମାନେ ବଡ ବଡ ରୁମ୍ ଗୁରା ନା ସମସ୍ତଙ୍କର ବି ଅଲଗା ଅଲଗା ବେଡ ଥାଏ କିଚେନ ରୁମ୍ ଗୋଟେ ପସନାଲ ଥାଏ।
ଆଚ୍ଛା ଭଲ ଆଉ ହଉ ମୁଁ ରଖୁଛି ଯାଉଛି ବ୍ରଶ କରିବି।
ହଉ ଠିକ ଅଛି।